ହାଲୋ ଆଜ୍ଞା।
ନମସ୍କାର କଣ କରୁଛନ୍ତି?
ନାଇଁ ମୁଁ ଅଛି ଏଇଠି ଆଉ।
ଓ ଆଚ୍ଛା ଆଉ ବାହାରକୁ ଯାଇନଥିଲ ବୁଲାବୁଲି କରିବାକୁ?
ନା ନା ଯାଇନି ଏବେ ଟିକେ‌ ମୋର ଆକ୍ସିଡେଣ୍ଟ ହେଇଯାଇଥିଲା ତ ଏବେ ମୁଁ ଘରେ ଅଛି ଆଉ କୁଆଡେ ଯାଇନି ଆଉ।
ହୁଁ ହୁଁ।
ଆଜ୍ଞା।
ନାଇ ନାଇଁ ଆଜି କାଲି ତ ଯୋଉ ଯୁଗ ହେଲାଣି ଆଉ ମହିଳା ମାନେ ତ ସୁରକ୍ଷିତ ନାହାନ୍ତି ବାହାରେ।
ଆଜ୍ଞା।
ଅ ସେଇଥିପାଇଁ ମୁଁ ପଛରେ ମଲିକ ଆଉ କୁଆଡେ ଯାଇଛନ୍ତି କଣ କରୁଛନ୍ତି ଫୋନ କରିଥିଲି ଆଉ ଚାରିଆଡେ ତ ଖାଲି ଦେଖୁଛନ୍ତି ଆଉ ସମାଚାର ଖବର କାଗଜରେ ଖାଲି ଯୋଉ ବାହାରୁଛି ନାରୀ ମାନେ କେତେ ଅସୁରକ୍ଷିତ ଆଜିକା ଦୁନିଆରେ ତ ସବୁ ଆପଣ ଦେଖନ୍ତୁ ଓଡିଶା ନୁହଁ ଟୋଟାଲ ଭାରତ ବର୍ଷ କଣ ବିଶ୍ଵରେ ଦେଖନ୍ତୁ ଖାସ କରି ଆମ ଭାରତରେ ଟିକେ ଅ
ଅଧିକା ମତେ ଲାଗୁଛି ଅଧିକା ହିଁ ଆମ ଭାରତରେ ହଉଛି କାହିଁକି ନା କଣ୍ଡୁଆ ମାନେ, ଏଇ ଯୋଉ ଜିନିଷ ସବୁ କରୁଛନ୍ତି ପିଲା ନା ଉଚ୍ଚଶିକ୍ଷିତ ପିଲା କରୁଛନ୍ତି ପ୍ଲସ ଆମର ଯୋଉମାନେ କିଛି ଶିକ୍ଷା ଇଏ କରୁନାହାନ୍ତି ସେମାନେ ବି କରୁଛନ୍ତି କଣ ପାଇଁ କରୁଛନ୍ତି କି ଜାଣି ତାଙ୍କ ମାଇଣ୍ଡ ରେ ବି କଣ ଚାଲିଛି ଧର ଆମେ ଯଦି ଏଇ ଜିନିଷକୁୁ ରୋକିବାକୁ ଚାହିଁବା ଫାଷ୍ଟ ଅଫ ଅଲ୍ ସମସ୍ତଙ୍କୁ ସେଇ ବିଷ ବିଷୟରେ ଆମକୁ ଛୋଟବେଳୁ ମାନେ ସେଇ ପାଇଁ ମାନେ ଦବା ଉଚିତ ଜ୍ଞାନ ଦବା ଉଚିତ କି ଠିକ ଅଛି ଆମର ଗୋଟେ ବୟ ବୟସ ଅଛି ସେ ବୟସରେ ଆମକୁ ଯାହା କରିବାର ଆମେ ସେଇ ଜିନିଷ ଟା କରିବୁ। କିନ୍ତୁ ସବୁ ଝିଅ ବୋହୂ ଯାହା ବି ହଉ ଖରାପ ଦୃଷ୍ଟିରେ ଦେଖିବାଟା ବି ଆଜିିକାଲି ଠିକ ନୁହଁ। ବୁଝିପାରୁଛନ୍ତି? ତାପରେ ଗୋଟେ ଜିନିଷ ଦେଖନ୍ତୁ ଶିକ୍ଷା ଉପରେ ହେଲେ ଆମେ ଉଭୟ ଝିଅଙ୍କୁ ହଉ ପୁଅଙ୍କୁ ହଉ ବେଶୀ ତ ପୁଅ ପିଲା ତ ବେଶୀ ସେମିତି କିଛି ନାହିଁ ଇକ୍ୱାଲ ଇକ୍ଵାଲ ଆଜିକାଲି ଦେଖନ୍ତୁ ସବୁ ଇକ୍ୱାଲ ଇକ୍ଵାଲ ଜିନିଷ କୋଉଠି ଝିଅ ପୁଅକୁ ମାରି ଦଉଛି କୋଉଠି ପୁଅ ଝିଅଙ୍କୁ ମାରି ଦଉଛନ୍ତି ଏଇ ଜିନିଷ ଇକ୍ଵାଲ ହଉଛି। କିନ୍ତୁ ଆମେ ଯଦି ପ୍ରପର ମାନେ ଦେଖନ୍ତୁ ଆମର ଗୋଟେ ଇଛା ପୁଅ କଣ ଇଚ୍ଛା ଅଛି ତା ମନରେ ଆମର ଧର ଏଇ ଯୋଉ ହୁଅନ୍ତୁ ବାହାଘର ପରେ ବେଶୀ ଏ କେେଶ ଜିନିଷ ଗୁଡାକ ଆସୁଛି ଆମର ନିଜ ପ୍ୟାରେଣ୍ଟସ୍ କୁ ବି ଏତିକି ହବା ଦର କାର ଆପଣ ଯୋଉଠି ବାହାଘର କରୁଛନ୍ତି କି ବାହାଘର ମାନେ କାହା ଉପରେ ଏତେ ଫୋର୍ସ କରିବା କଥା ନୁହଁ କାହିଁକି ନା ଫୋର୍ସ କଲେ କଣ ହଁ ଆପଣଙ୍କ ଖୁସି ପାଇଁ ସେମାନେ ବାହା ହେଇଯିବେ। ତାପରେ ଏଇ ସବୁ ଜିନିଷ ହବ ବେଜତି କାହାର ହବ? ଦି ଆଡୁ ହବ ତା ଆଜ୍ଞା ତା ପୂର୍ବରୁ ଆମେ ହଁ ଝିଅକୁ ଆମେ ପଚାରି ଦବା କି ଝିଅ ଯଦି କିଛି ନ କହୁଛି ଆମେ ବୁଝିବା ଆମର ମାନେ ଆମର କଣ ଗୋଟେ ଝିଅ ବାହାରକୁ ଯାଉଛି କି ଗୋଟେ ପୁଅ ବାହାରକୁ ଯାଉଛି ସବୁ ବାପା ମା ମାନେ ନ ଜ ରଖନ୍ତି ନା ରଖନ୍ତିନି? ଆମେ ସେମିତି ନଜର ରଖିବା ଆମ ପିଲାମାନେେ କଣ କରୁଛନ୍ତି ବାହାରକୁ ଯାଇକିନା। ବୁଝିପାରୁଛନ୍ତି ସେଇ ଜିନିଷ କରିବା ଧର ପୁଅ ଟା ବି ହଁ ମୁଁ କହିଦଉଛି ହଁ ମୁଁ ବାହାହେବି ପରେଇକି ସେ ପୁଅକୁ ବି ପଚାର ଦବା। ଆଜି କାଲି ଜୋର ଜବରଦସ୍ତି ବି ଏଇ ଜିନିଷ ହଉଛି କି ଆମେ ନାଇଁ ଆମେ ମନା କଲୁ ମାନେ ତୁ ଏ ଜିନିଷ କରିପାରିବୁନୁ।
ନା ନା ଆପଣ ଯୋଉଟା କହିଲେ ଠିକ ସେେ କିନ୍ତୁ ଦେଖନ୍ତୁ ମୁଁ କହିବା କଥା କି ଯଦି ଯଦି ଆମେ କହୁଛେ କି ଆମେ ଗୋଟେ ପିଲାର ବାହାଘର ଠିକ କରୁଚେ କି ସେ ଝିଅ ହଉ କି ପୁଅ ହଉ ପ୍ରଥମେ ତାଙ୍କ ମତ ନବାଟା ଆପଣ କହୁଛନ୍ତି କି ଜରୁରୀ। ଆପଣଙ୍କ ହିସାବରେ, ଯଦି ସେମାନେ ସେତେବେଳେ କିଛି ଜିନିଷ ପ୍ରକାଶ କଲେ ନାହିଁ। ତାଙ୍କର ହୁଏତ ପରିବାର ଉପରେ ଭୟ ଥାଏ ହୁଏତ ତାଙ୍କ ବାପା ମାଆଙ୍କର ଯୋଉ କହୁଛନ୍ତି କି କିଛି ଥାଏ ଇଜତ ଅଛି ଯୋଉଥିପାଇ କି ସେମାନେ ଚାହୁଁନାହାନ୍ତି କି ଜିନିଷ ବାହାରକୁ ଆଣିବାକୁ। ତ ସେମାନେ ହଁ ମାରି ଦିଅନ୍ତି ବାହାଘରେ ରାଜି ହେଇଯାନ୍ତି ତ ପରବର୍ତ୍ତୀ ସମୟରେ ଏଇ ଜିନିଷ ଟା ଯେତେଳେ ଜଣା ପଡେ କି ଝିଅ ହଉ କି ପୁଅ ହଉ ସେମାନେ ରାଜି ନଥିଲେ ପରସ୍ପର ର ବାହା ହେବା ପାଇଁ ସେମାନେ ଅନ୍ୟ କୋଉଠି ତାଙ୍କର ଠିକ କରିଥିଲେ ସେ ତାଙ୍କର ଜୀବନ ସାଥି। ତ ସେଇ ଯୋଉ ଜିନିଷ ଟା ଯେତେବେଳେ ପରେ ଜଣା ପଡୁଛି ଜଣା ପଡିଲେ ଅଧିକା ପିଲା ମାନଙ୍କର ହଉଛି ନା ଅଧିକା ବାପା ମାଙ୍କର ହଉଛି। ହ
ମାନେ ସମସ୍ତଙ୍କର ହଉଚି ଦେଖିବାକୁ ଗଲେ ଯଦି ଗୋଟେ ଜିନିଷ ହଉଚି ମାନେ ସମସ୍ତଙ୍କୁ ନେଇକି ବି ହଉଛି। ଜିନିଷ ଜଣେ କରି ଦଉଛିଇ ବାପା ମାଙ୍କ ଉପରେ ଦୋଷ ଦିଆ ହଉ ପ୍ଲସ ଜୀବନ ସା ଉପରେ ବି ଦୋଷ ଦିଆ ହଉଛି କେମିତି ଜାଣି ଗୋଟେ ଧର ଗୋଟେ ଝିଅ ପଳଉଛି କେନ୍ତି ସେ ଜାଣି ପାରିଲାନି ଓ ବାପ ବାପା ମା ଉପରକୁ ଆଙ୍ଗୁଠି ଉଠୁଛି ନା ସିଏ କେମତି ଜାଣି ପାରିଲାନି ସି ସବୁ ଜାଣିଛି। ଆଉ କ ଆଉ ସମସ୍ତେ ଛଡି ନା ଜାଣୁଛନ୍ତି କିଏ ଜାଣୁ କି ନ ଜାଣୁଛି ଏଇ ବାପା ମାଙ୍କ ସଂସ୍କାର ଏଇଆ ସେ ପଳେଇଲା।
ହୁଁ ହୁଁ।
ତା ଦେହରେ ବାପା ମାଙ୍କ ଦୋଷ କଣ ଥିଲା?
ଆପଣଙ୍କ ହିସାବରେ ଆପଣଙ୍କ ହିସାବରେ ଆପଣ ଯଦି ଗୋଟେ ପିଲାଙ୍କ ର ବାପା ମା ହେଇଥାନ୍ତେ ଆପଣ ମାନେ ଗୁରୁଜନଙ୍କ ହିସାବରେ ଆପଣଙ୍କ ନିଷ୍ପତ୍ତି କଣ ହେଇଥାନ୍ତା? ଆପଣ ଆପଣ ପିଲାଙ୍କ ଇଚ୍ଛାରେରେ ଯାଇଥାନ୍ତେ ନା ସମାଜକୁ ଆଖି ଆଗରେ ରଖି ଆପଣ ଆପଣ ମାନେ ସବୁ ଆପଣ
ସମାଜକୁ ବିଲକୁଲ ବି ସମାଜ ମୁଁ ବିଲକୁଲ ବି ମୁଁ ସମାଜକୁୁ ମୋ ଖୁସି ପିଲାଙ୍କ ଖୁସି ଭିତରକୁ ଆଣି ନଥାନ୍ତି। ପିଲା ଯୋଉଥିରେ ଖୁସି ମୁଁ ସେଇ ଜିନିଷ ଟା ହିଁ କରିଥାନ୍ତି। ସମାଜ କଣ ଦେଖନ୍ତୁ ଆଜି ଆଜିକା ଟାଇମ ରେ ଗୋଟେ ଝିଅ ପଳେଇଲେ କି କିଛି କିଛି ଗୋଟେ ଦୁର୍ଘଟଣା ହେଲେ ଦ ଦିନେ କହୁଛନ୍ତି ଦୁଇ ଦିନ କହୁଛନ୍ତି ତିନି ଦିନ ବେଳକୁ କେହି କିଛି କହୁନାହାନ୍ତି। ବୁଝୁଛନ୍ତି। ଏବେ ଯୋଉ ଜିନିଷ ଟା ହଉଛି ଦେଖନ୍ତୁ ସୋସିଆଲ ମିଡିଆ ହଉ ଦଶ ଦିନ ଦଶ ଦଶ ଦିନ ପୁରା ଉଠିବେ ପଡିବେ ତାପରକୁ ସରିଗଲା।
ହଁ କିନ୍ତୁ ମ୍ୟାଡାମ ମୋ ହିସାବରେ ମୋ ହିସାବ ରେ ମ୍ୟାଡ଼ାମ ଦେଖନ୍ତୁ ଆପଣଙ୍କର ଯୋଉ କହୁଛନ୍ତି ଯୋଉ ହାତ ଗଣତି ହାତ ଗଣିତ ନୁହଁ ବହୁତ ସାରା ଉଦାହରଣ ଆପଣ ଦଉଛନ୍ତି ମଧ୍ୟ ଘଟୁଛି ତାପରେ ଦେଖନ୍ତୁ ନବେ ପ୍ରତିଶତ ହଉଛି ଶିକ୍ଷାର ଅଭାବ। ଯୋଉ ପୁଅ ହଉ କି ଝିଅ ହଉ ଯଦି ତାଙ୍କର ଉଚିତ ଶିକ୍ଷା ତାଙ୍କ ପାଖରେ ସେମାନେ ତାଙ୍କ ପରିବାରକୁ ତାଙ୍କ ଇଚ୍ଛା ସହିତ ସହମତ କରାଇ ଦଉଛନ୍ତି କିନ୍ତୁ ଯୋଉମାନେଙ୍କ ପାଖରେ ଶିକ୍ଷିତ ଶିକ୍ଷାର ଏମିତି ନୁହ କି ଶିକ୍ଷା ଅଛି
ହଁ ବହୁତ ବଡ ବଡ ବଡ ବଡ଼ ବଡ଼ ମାନେ କ୍ଷେତ୍ରରେ ବି ଦେଖନ୍ତୁ ବଡ଼ ବଡ଼ ଡିପାର୍ଟମେଣ୍ଟରେ ରହିକି ବି ଭୁଲ କରୁଛନ୍ତି ସେମାନେ
ହଁ ଯଦି ହଁ ଯଦି ବାପା ମା ରାଜି ନହବେ ତ ସେମାନେ ପା ଆଉ କିଛି ଉପାୟ ହିଁ ନାହିଁ ନା ସେମାନେ ଏଇ ବାଟ ଟାକୁ ହିଁ ଆପଣ ନଉଛନ୍ତି। କିନ୍ତୁ ଦେଖନ୍ତୁ ଯୋଉମାନେ ଶିକ୍ଷା ତାଙ୍କ ପାଖରେ ପ୍ରକୃତ ଶିକ୍ଷା ଅଛି ସେମାନଙ୍କ ମଧ୍ୟରେ ପରବର୍ତ୍ତୀ ପରିସ୍ଥିତିରେ ଫାଟ ସୃଷ୍ଟି ହଉନାହିଁ।
ନାହିଁ।
କିନ୍ତୁ ଯୋଉମାନଙ୍କ ଶିକ୍ଷାର ଅଭାବ ରହୁଛି ସେମାନେ କିଛି ଦିନ ପରେ ପୁଣି ବିଚ୍ଛିନ୍ନ ହେଯାଉଛନ୍ତି।
ଆଜ୍ଞା।
ତ ସବୁଠି ମୂଳରେ ହେଉଛି ମ୍ୟାଡ଼ମ୍ ଶିକ୍ଷା ଆପଣ ଯେଉଁ କହିଲେ ଠିକ କଥା କହିଲେ କିନ୍ତୁ ଯୋଉ କହିଲେ କି ଅ ପୁଅ ମାନେ ହଉ କି ଝିଅ ମାନେ ହଉ ସେମାନେ ପରସ୍ପରକୁ ଯୋଉ ଦେଖିବାର ଯୋଉ ଚାହାଣୀ ଯୋଉ ନଜରିଆ ଯୋଉ କହନ୍ତି ସେଇଟା କେବଳ ମୂଳ ଭିତ୍ତି ହଉଛି ଶିକ୍ଷା ମତେ ଯଦି ଉଚିତ ଶିକ୍ଷା ମିଳିଥିବ ମୁଁ ବାଟିରେ ଯାଉଥିବା ଝିଅକୁ କଣ ବ୍ୟବହାର କରିବି ସେଇଟା ମତେ ଶିକ୍ଷାରେ ମିଳିଛି ଆଉ ଯଦି ମୋତେ ଶିକ୍ଷା ମିଳୁନଥିବ ମୁଁ ତ କିଛି ବି କରିଦେଇ ପାରିବି ଯୋଉଟା କି ସମାଜ ଆଖି ଗ୍ରହନିୟ ନୁହ।
ଆଜ୍ଞା।
ତ ଆପଣ ବର୍ତ୍ତମାନ ମୁଁ ମୁଁ ଗୋଟେ କୋଶ୍ଚିନ୍ କରୁଛି? ଆପ ଆପଣ ଜଣେ ଉଚ୍ଚ ଶିକ୍ଷିତା ମହିଳା ମୁଁ ଆପଣଙ୍କୁ ପ୍ରଶ୍ନ କରୁଚି? ବର୍ତ୍ତମାନ ଯୋଉ ଏଇ ସବୁ ନାରୀଙ୍କ ଉପରେ ଯୋଉ ଅତ୍ୟାଚାର ହଉଛି କି ଅସଦା ଆଚାରଣ ହଉଛି, ଯୋଉ ଅ ଦିନ ଦି ପହରରେ ଯୋଉ ଖରାପ କାମ ଗୁଡା ହଉଛି ଏଥି ନାରୀ କେତେ ଦାୟୀ? ଆଉ ନାରୀ କେତେ ନିଜ ଉପରେ ସଚେତନ ଅଛନ୍ତି।ମତେ ଟିକେ ସେଇଟା ଟିକେ ଆପଣ ବୁଝେଇବେ।
ଦାୟୀ।କାରଣ ଦେଖନ୍ତୁ ଆମକୁ ସମାଜକୁୁ ନେଇକି ଚଳିବାକୁ ପଡିବ ଆଜିକାଲି ଯେ ପରିସ୍ଥିତି ହେଲାଣି କିଛି ମାନେ ଯଦି ହଉଚି ଆମେ ସେଟାକୁ କେମିତି ମାନେ ଇଏ କରିପାରିବୁ ବୁଝିଲେ କି? ଧର ଛୋଟ ଛୋଟ ପିଲାଙ୍କୁ ବି ସବୁ ଜିନିଷ ହଉଛି ଆମେ ଯଦି ଆମ ପିଲାଙ୍କୁ ଘରେ ରଖିବା ବୁଝିଲେ କି ଆମେ ଯଦି ତାଙ୍କୁ ଛୋଟ ପିଢ଼ି। ଆଜିକାଲି ତ ଛୁଆଙ୍କୁ ବି ମାସ ଦେଢ ମାସ ପିଲାଙ୍କୁ ବି ଛାଡୁନାହାଁନ୍ତି। କିନ୍ତୁ ଆ ଆମେ
ଆମେ ତା ବିଲି କଣ ଆମେ କେତେଟା ଅସଦ ଆଚରଣ ଲୋକଙ୍କ ପାଇଁ ଆମେ ଆମ ଛୁଆଙ୍କର ଯୋଉ ନିଜ ର ତାଙ୍କର ଯୋଉ ଥାଏ ଅଧିକାର ସେଇଟା
ଆଜ୍ଞା କିଛି ଛଡେଇ ନବାନି।ଆମେ ତାଙ୍କ ଉପରେ ନଜର ରଖିବା। ବୁଝିପାରୁଛନ୍ତି ଆମେ ସବୁବେଳେ ତାଙ୍କ ଉପରେ ନଜର ରଖିବା।ହଁ ଧର ବାହାରକୁ ଯାଉଛନ୍ତି କି ପିଲା ବଡ ହେଇ ହେଇଗଲା ତାଙ୍କ ଆମ ଆମେ କିଛି କରିପାରିବାନି କାହିଁକି ନା ଆମେ ସବୁଆଡେ ତ ସମସ୍ତଙ୍କ ସାଙ୍ଗରେ ଯାଇପାରିବାନି ନା।ପାଠ ପଢିବାକୁ ଯାଉ ଥିବେ, କି କିଛି ଗୋଟେ କରିବା ପାଇଁ ଯାଉଥିବେ ତ ଆମେ ସେମିତିରେ ତ ସମସ୍ତଙ୍କ ସହିତ ଯାଇପାରିବାନି, ତାଙ୍କୁ ଏମିତି ଶିକ୍ଷା ଦବା କି ତାଙ୍କୁ ଏମିତି କହିବା କି ଘରେ ଯେମିତି ମାନେ କିଛି ହଉ କିଛି ବି ହେଇଯାଉ
ହୁଁ।
ଯୋଉଠିକି ଆପ ତମକୁ ଦେଖ ଆମେ ଗୋଟେ ଜାଗାକୁ ଯାଉଛୁ ସେ ଜାଗାର ପରିବେଶ କେମିତି? ଯଦି ଆମକୁ ସେ ଠି ଭୟଭୀତ ଲାଗୁଛି, କିଛି ମନରେ ସନ୍ଦେହ ଆସୁଚି, ଆମେ ସେଠିକି ଯିବାନି। ଆମକୁ କୋଉଥିରେ କମ୍ଫର୍ଟେବଲ ଲାଗୁଚି ବୁଝିଲେ କି ଗୋଟେ ଝିଅ ହିଁ କି-କି-ପୁଅ ହିଁ ଜାଣିପାରୁଥିବ ତା ଚାରି ପଟେ ଥିବା ଲୋକମାନେ କେମିତି?
ଆଚ୍ଛା ବନ୍ଧୁ ମୁଁ ଗୋଟେ ମୁଁ ଗୋଟେ ପ୍ରଶ୍ନ ଗୋଟେ ଅଛି ମୁଁ ପଚାରିବାକୁ ଚାହେଁ? ଯୋଉ ଏବେ ଯୋଉ ଆମର ବାହାରୁଛି ଚାରିଆଡେ ଗୁଡ୍ ଟଚ୍ ବ୍ୟାଡ ଟଚ୍ ତ ଏଇଟା ଆମେ ଯଦି ଗୋଟେ ଛୋଟ ଛୁଆଙ୍କୁ ଶିଖେଇବା, ଯେତେବେଳେ ଗୋଟେ ଝିଅଟେ ପୁରା ସମାଜ ବିଷୟରେ କିଛି ଜାଣିନି ଯେ କୌଣସି ଜିନିଷ ଆମେ ଯଦି ତାକୁ ମୂଳରୁ ଶିଖେଇବା, ଯେ ଆମକୁ ଯିଏ କେମ କିଏ କେମ୍ ତି ବ୍ୟବହାର କରୁଛି ଆମେ ଜାଣିବା କେମିତି? କିଏ ଆମକୁ ଭଲରେ ଛୁଉଁଛି, କିଏ ଇଙ୍ଗିତ କରି ଛୁଉଁଛି କି ଆଉ ମନ୍ଦର ମାନସିକତା ରଖି ଛୁଇଁଛି ତ ଏଇଟା କି-କି ଆମେ ଶିଖେଇବାଟା ଛୋଟ ଛୁଆ ମାନଙ୍କୁ ଠିକ ନା ଭୁଲ।
ବହୁତ ଠିକ ଯଦି ଆମେ ଏଇ ଜିନିଷ ଶିଖଉଚେ ସ୍କୁଲରେ ଶିଖେଇବାର ଅଛି। ସବୁ ଯୋଉ ସେକ୍ଟର ଅଛି, ସବୁ ବାହାର ଯୋଉମାନେ ଝିଅ ମାନେ ବି କାମ କରୁଛନ୍ତି ପୁଅମାନେ ମ ଧ୍ୟ କାମ କରୁଚନ୍ତି। ସ୍କୁଲ ହଉ, କଲେଜ ହଉ ଯୋଉଠି ବି ହଉ ସମସ୍ତଙ୍କୁ ସେ ବାବଦରେ ଗୋଟେ ଗୋଟେ ଗାଇଡ ଲାଇନ୍ ପ୍ଲସ ଯୋଉ ଆମର ଏଇ ଜିନିଷ କଲେ ଆମକୁ ଆଉ କମ୍ପ୍ଲେନ ଆସିଲେ ଆମେ କଣ କରିପାରିବୁ ସେଇ ଜିନିଷ କୋଉଠି ବି ଚାକିରୀ ହଉ, ପାଠପଢା ହଉ, ଯୋଉଠି ବି ହଉ ହଁ। ସେଇଠି ସବୁଆଡେ ଏଇ ଗାଇଡ୍ ଲାଇନ୍ କରିଦବାର ଅଛି ଆମେ କମ୍ପ୍ଲେନ୍ ଶୁଣିବୁ ବୋହୁ କଡାକଡି ଆମର ଏଇ ଜିନିଷଟା ହ ବ କାହିଁକିନା ଯୋଉ ଲୋକଟା ଖରାପ ମାନସିକର ସେ କେବେ ବିି ଥରେ କରିବନି ଏ ଜିନିଷ। ବାରବାର କରିଚାଲିବ ଯଦି ଆମକୁ କମ୍ପ୍ଲେନ୍ ଆସୁ ଚି ସେଟା ଆଗରୁ ସେଇ ଯିଏ ମାନସିକର ଥିବନା ସେଇ ଜିନିଷଟା ସେ କରିବନା ତ ତା ପାଇଁ ଆଉ ଚଅ ମାନେ ଅଧିକା କଡାକଡି ଦରକାର ସେମତି ପନିଶମେଣ୍ଟ୍। ହ।
ହୁଁ ହୁଁ।
କି ଆମେ ଜାଣିଯିବା ଏଇ ଲୋକଟା ଏମତି ତାକୁ ବାହାର କରିଦବା ବୁଝିପାରୁଛନ୍ତି।
ଆକଚୁଲି ଭାରତରେ ବର୍ତ୍ତମାନ ଯୋଉ ଦଣ୍ଡ ଅଛି ଦଣ୍ଡଟା ଏତେ କଠ
ଆଜ୍ଞା ନାହିଁ ଯଦି ଆମର ସେମତି ହେଇ ଯାଆନ୍ତା କି ଶବ ସମ୍ମୁଖରେ ହୋଉ କି ମାନେ ଆଇନ ଇଏରେ ହୋଉ ଯଦି କଡାକଡି ଦଣ୍ଡଟା ସେମତି ମିଳନ୍ତା ଲୋକ ଡରନ୍ତେ। ଡର ଟିକେ ରୁହନ୍ତା ଲୋକଙ୍କର ଆଉ ଆଜି ଜେଲ ଯୋଉ ପଳୋଉଚନ୍ତି କୋଡିଏ ବର୍ଷ ପୁନେ ପୁଣି ବାହାରି ପଳେଇ ଆସଚନ୍ତି ଏମତି ବାହାରନେ ନା କୋଡିଏ ବର୍ଷ ପରେ ପୁଣି ସେମତି ଜିନଷ କରିବେ ସେମାନେ। ହ।
ନିହାତି ଯାହାର ଯୋଉ ପ୍ରକୃତି ଚରିତ୍ର ସେ କେବେ ବଦଳେଇବ ନାହିଁ। ତାକୁ ଦଣ୍ଡ ଯଦି ଉଚିତ ଦଣ୍ଡ ନ ମିଳିବ ସିଏ ଫୁଣି ସେମ୍ ଜିନିଷ ହିଁ କରିଚାଲିବ।
ଆଜ୍ଞା। ହୋଉ ଆଜ୍ଞା ଆପଣଙ୍କ ସହିତ କଥାହେଇ ଭଲଲାଗିଲା ଆଉ ପରେ କଥା ହବା ଆଜ୍ଞା।
ଆଜ୍ଞା ଠିକ୍ ଅଛି।
ଆସିଲା ମୋ କତିକି।
ହଁ।